ହ୍ୟାଲୋ।
ହ୍ୟାଲୋ।
ହଁ ତମ ନାଁ ଟା କହିପାରିବ କି?
ମୋ ନାଁ ଅଲିସା ଦାସ। ଆପଣଙ୍କର?
ମୋ ନା ସଂସିତା ବେହେରା।
ଓହୋ!
ଆଉ କଣ କରୁଛନ୍ତି?
ଆ ମୁଁ ଫିଲାଲ ଏବେ ତ ମୁଁ ହୋଟେଲ ମ୍ୟାନେଜମେଣ୍ଟ କରିବି ବୋଲି ଭାବିଛି।
ଆଚ୍ଛା ମାନେ କୋଉଠି କରିବେ।
ଅ ସୋଆ ରେ ସୋଆ ୟୁନିଭର୍ସିଟି ଅଛି ଯୋଉ ଖଣ୍ଡଗିରି ଜାଗମରାଟି ସେଇଠି।
ଓହୋ
ଆଜ୍ଞା ଆପଣ।
ଆ ମୁଁ ତ ଯେହେତୁ ମୋର ଏବେ ପ୍ଲସ ଟୁ ବୋର୍ଡ ସରିଛି। ତ ମୁଁ ପ୍ଲସ୍ ଥ୍ରୀ ପାଇଁ ପକେଇଥିଲି ତ ମୋର ରମାଦେବୀ ବିଶ୍ୱ ବିଦ୍ୟାଳୟରେ ଆସିଛି। ତ ସେଠି ମୁଁ ସୋସିଓଲୋଜି ଅନର୍ସ ନେଇକି ପାଠ ପଢ଼ିବି।
ଆଚ୍ଛା।
ହଁ ଆଉ ତମେ ଆଗକୁ କଣ କରିବ ବୋଲି ଭାବିଛ।
ବର୍ତ୍ତମାନ ପାଇଁ ତ ହୋଟେଲ୍ ମ୍ୟାନେଜମେଣ୍ଟ କରିବି ଆଡ଼ମିସନ୍ ବି କରିସାରିଛି। ତାପରେ। ଇଣ୍ଟର୍ନସିପ୍ ପ୍ଲେସମେଣ୍ଟସ୍ ବଗେରା ଭଲ ଯଦି ଆସିଲା ତ। ସେଇଥିରେ ଆଗକୁ ବଢ଼ିବି ଆଉ।
ଆଚ୍ଛା ତାହେଲେ ବହୁତ ଭଲ କଥା ଏଥିରେ ହେଇଯାଉ ଜଲ୍ଦି ଜଲଦି।
ହଁ ଆ। ଆପଣଙ୍କର ଟୁଏଲ୍ଥରେ କେତେ ଥିଲା।
ମୋର ଟଲରେ ସେଭେଣ୍ଟି ଫାଇପ ପରସେଣ୍ଟ ଥିଲା।
ହୁଁ।
କଣ କହିଲେ।
ନାଇଁ ମୁଁ କହିଲି ବହୁତ ଭଲ କଥା ତ ଏଇଟା।
ହଁ ଆଉ ଆପଣଙ୍କର।
ମୋର ଟିକେ କମି ଯାଇଥିଲା ଯେହେତୁ। ଟିକେ ପ୍ରୋବ୍ଲେମ୍ ଅସୁବିଧା ଥିଲା। ଲଜିକ ଏଜୁକସନ ସେ ସବଜେକ୍ଟରେ ସେଥିପାଇଁ କି ଟିକେ କମି ଯାଇଥିଲା ମୋର। ଅ ଏକଷଠି ପ୍ରତିଶତ ଥିଲା।
ସେଥିରେ କିଛି ବି ନାହିଁ କମିଗଲା ତ ଆପଣ। ମାନେ କ୍ୟାରିଅର ପାଇଁ ପରିଶ୍ରମ କରିପାରିବେ। କାରଣ ସବୁ ଜାଗାରେ ତ ମାର୍କ ଦେଖିବେନି ନା।
ଆଜ୍ଞା ସେଇ ଜିନିଷ ମତେ ବି ଆମ। ଘରେ ବି ସେ କହିଲେ କି ଏତେ। ଟେନସନ ହବା ଦରକାର ନାହିଁ ଯାହା ପଢିବାର ଅଛି ପଢ।
ହଁ ନିହାତି ଆଉ ଆଜି ତମର ସେପଟେ ପାଗ କେମିତିଆ କରିଛି।
ହଁ ଏପଟେ ତ ଆମର ଟିକେ ମେଘୁଆ ପାଗ ଦେଇଛି। କିଛି ବର୍ଷା ବି ଉଠେଇଛି ସନ୍ଧ୍ୟାଳେ ଟିକେ ହେଇଥିଲା।
ଆଚ୍ଛା।
ଆଜ୍ଞା।
ଆଉ ଆମର ବି ଏପଟେ ଭଲ ପାଗ କରିଛି ମାନେ ମୁଁ ଛାତ ଗୁଡେ ଆସିକି ବସିଛି ପୁରା ବଢିଆ। ପବନ ପିଟୁଛି ମୁଁ ଠିଆ ହେଇଛି ଆଉ ହଁ।
ଆଉ ଆପଣଙ୍କର ଆଗକୁ କଣ ଅଛି କରିବେ କଣ ପଢିବେ?
ମୁଁ ତ ମୁଁ ତ ଯେହେତୁ ଏବେ ସୋସିଓଲୋଜି ଅନର୍ସ ନେଇକି ପଢିବି। ତ ଆଗକୁ ଏଥିରେ ଉତ୍ତୀର୍ଣ୍ଣ ହେଲା ପରେ ମୁଁ ଭାବିଛି। ଅ ଯୋଉ ଡିଜାଇନର ହବା ପାଇଁ ଚେଷ୍ଟା କରିବି।
ଓହୋ।
ହଁ। ଗୋଟେ ଭଲ ଡିଜାଇନିଂ କୋର୍ସ ଦେଖିକି କରିବି ତାପରେ ଆଗକୁ ଯାହା ହବା କଥା ହବ ଆଉ।
ଓହୋ ଭଲ।
ହଁ ଆଉ କଣ ଖାଇଛନ୍ତି ଆଜି।
ଆଜି ଭାତ ଡାଲମା। ଭଜା ଆଳୁ ଭର୍ତ୍ତା ଏମିତି ପୁରା। ଶୁଦ୍ଧ ଖାଦ୍ୟ।
ଆଛା ତ କୋଉ ଭଜା ଖାଇଛନ୍ତି।
ପୋଟଳ ଆଳୁ। ଆଉ ବାଇଗଣ।
ଆଚ୍ଛା ଭଲ ଖାଇବା ଖାଇଛନ୍ତି ଆଉ।
ଆଜ୍ଞା ଆମ ଘରେ। ସୋମବାରରେ ପିଆଜ ରସୁଣ ହୁଏନି ତ ସେଥିପାଇଁ କିି ପୁରା ସାଧା ଖାଦ୍ୟ।
ଆଛା ତ ଆମ ଘରେ କିନ୍ତୁ ସୋମବାର ଦନ ପିଆଜ ରସୁଣ ହୁଏ।
ଆଛା ଆମର ଆକ୍ଚୁଲ। ଏଥିପାଇଁ କି ହୁଏନି କାରଣ ମୋ ମମି ମୋ ମା ଯିଏ ଅଛନ୍ତି ସିଏ। ମୋ ବାପାଙ୍କ ପାଇଁ କି। ଏମିତି ରଖିଥିଲେ କି ନାଇଁ ତାଙ୍କର ଦେହ ଟିକେ ଅସୁସ୍ଥ। ଥିଲା ଯେହେତୁ ସେଥିପାଇଁ କି ସେମତି କିଛି। ଅ ରଖିଥିଲି ଖାଇବିନି ବୋଲି ସେଥି ଆମେ ଘରେ ବି କେହି ଖାଉନା ଆଉ।
ଆଚ୍ଛା ଏମିତିଆ କଥା ତାହେଲେ।
ଆଜ୍ଞା।
ଆଉ ଘରେ କିଏ କିଏ ଅଛନ୍ତି ସବୁ?
ଘରେ ଆମର ଯୌଥ ପରିବାର। ଘରେ ବାପା। ମା ଜେଜେ ବାପା ଜେଜେମା ଦାଦା ଖୁଡ଼ି। ମୋ ଛୋଟ ଭାଇ ଆଉ ଜଣେ ବଡ ଭଉଣୀ ମୁଁ ଆଉ ଗୋଟେ ଆମର ଗୋଟେ ଛୋଟ। କୁକୁର ବି ଅଛି ଚାରି ବର୍ଷର ଆଉ।
ଚାରି ବର୍ଷ ହେଇଗଲାଣି ସେ କୁକୁରକୁ ତ ତା ନା କଣ।
ତା ନାଁ ହଉଛି ବ୍ଲାକି।
ଆଛା ତା ନା ବ୍ଲାକି ମାନେ ସେ ରଙ୍ଗରେ ବି କଳା ହେଇଥିବ ଆଉ।
ହଁ ହଁ ନିହାତି ଭାବରେ ସେ କଳା ହିଁ।
ଯାହା ହଉ ମତେ କଳା ରଙ୍ଗ କୁକୁର ବହୁତ ପସନ୍ଦ।
ହଁ କିନ୍ତୁ ମୋ ଘରେ ଏତେ ମାନେ ପସନ୍ଦ କରନ୍ତିନି। ମାନେ କରନ୍ତି ବାଟ ଟିକେ ଟିକେ ଆ ସେମିତି ଟିକେ ରହେ ଆଉ।
ଓ କିନ୍ତୁ ସବୁ। କୁକୁର ଯେଉ ରଙ୍ଗରେ ବି ହଉନା କାହିଁକି ତ ସେମାନଙ୍କୁ ପ୍ରେମ ତ ନିହାତି ଦେଖେଇବା କଥା ହଁ।
ହଁ।
ତ ତମ କୁକୁର ଟା ବଦମାସି କରେ ନା ବହୁତ ଶାନ୍ତ ବିଶିଷ୍ଟ।
ନାଇଁ ବଦମାସି କରେ ସମସ୍ତଙ୍କ ଉପରେ ଭୁକେ।
ଆଚ୍ଛା।
ନା।
ମୋ ମୋତେ ଦେଖିଲେ ନିହାତି ଭୋକିବ ତାହେଲେ।
ହଁ ବ ନୂଆ ନୂଆ ଦେଖିଲେ ଭୁକିବ ତାପରେ ସେ ମିଶିଯିବ।
ଆଚ୍ଛା ଏମିତିକା କଥା ତାହେଲେ।
ଆଜ୍ଞା।
ଆଉ କଣ ଆଉ କଣ ବଦମାସି କାମ ସିଏ କରିଛି ମୋତେ ଟିକେ କହିପାରିବେ କି?
ବଦମାସି ଘରେ ଏମିତି ପଳେଇ ଆସେ ଘର ଭିତରେ ଥରେ ତ ଏମିତି ମାନେ ବୁଧବାର ଦିନ ଆମର ଆସିଥିଲା ନନଭେଜ୍ ଖାଇବା ପାଇଁକା। ଆଉ ସେ ଚାହିଁ ଥୁଆ ହେଇଛି କିନ୍ତୁ ସିଏ ଛୋଟଟେ ଥିଲା ତାକୁ ଆମେ ବାନ୍ଧିନୁ ବାନ୍ଧୁ ନଥୁଲୁ ସେତେବେଳେ। ତ ସିଏ ଆସିକି ରୋଷେଇ ଘରକୁ ଚୁପ୍ ଚୁପ୍ ଯାଇକି। ଗୋଟେ ଗୋଟେ ଚିକେନ୍ ପିସ୍ ଆଣିକି ଖାଉଥିଲା। ତାପରେ ଆମେ ଯେତେଳେ ଦେଖିଲୁ କି କଣ ସେ ଏମିତି ଖାଲି ଯାଉଛି ବାର ବାର। ଆସୁଛି ପୁଣି କଣ ବସି ପଡୁଚି କଣ ଗୋଟେ ଚୋବୁଉଚି ତାପରେ ଯାଇକି ଆମେ ଯେତେବେଳେ ଦେଖିବାକୁ ଚେଷ୍ଟା କଲୁ ତାପରେ ଜ- ଧରା ପଡିଲା କି ଏମିତି କରୁଛି ବୋଲି। ତା ପରଠୁ ଆଉ ଅ, ତାକୁ ଧୀରେ ଧୀରେ ବା ବନ୍ଧା ହେଇକି ରଖା ହଉଛି ଏବେ ଆଉ।
ସିଏ କେତେଟା ଚିକେନ୍ ପିସ୍ ଖାଇ ଦେଇଥିଲା?
ସିଏ ଅମ୍ ମିନିମମ୍ ଚାରି ପାନ୍ସଟା ଖଣ୍ଡେ ଖାଇ ଦେଇଥିଲା ଚିକେନ୍ ପିସ୍।
କେତେଟା ଆସିଥିଲା କି?
ଆମର ଆସିଥିଲା ଉଁ, ଗୋଟେ କିଲୋ ଚିକେନ୍ ଆସିଥିଲା।
ଆଚ୍ଛା ଏମିତିଆ କଥା ତାହାଲେ। ତ ଜାଣିଲା ପରେ ତ ଘର ଲୋକ ରାଗିଥିବେ ତା ଉପରେ।
ହଁ ରାଗି ଥିଲେ ଏତେ ରାଗି ନଥିଲେ ଆଉ ହସୁଥିଲେ ଆଉ। ଏମିତି ମଜାକ୍ ଜିନିଷ ସବୁ କରିବେ ହସିବେ ହିଁ ସବୁ ଘର ଲୋକ।
ହଁ ନିହାତି, ନିହାତି, ଆଉ କଣ ସିଏ ଖାଏ ସବୁ?
ସିଏ ସବୁ ଖାଏ, ତାକୁ ଯାହା ବିି ଦେଲେ ସେ ସବୁ ଖାଏ। ସେ ବିସ୍କୁଟ୍ ଖାଏ। ବିସ୍କୁଟ୍ ଚା ବି ଖାଏ। ରୁଟି ଚା ଖାଏ। ଭାତ ଡାଲମା ସବୁ ଖାଏ। ଆମେ ଯେମିତି ଖାଉ ସିଏ ବି ସେମିତି ଖାଏ ସବୁ ଖାଦ୍ୟ।
ଆଚ୍ଛା ଏମିତିଆ କଥା ତାହେଲେ ମାନେ ଯାହା ଦବୁ ସବୁ ଖାଇବ ସିଏ।
ଆଜ୍ଞା ସବୁ ଖାଇବ।
ଭଲ କଥା ଆଉ। ଏ କଥା କଣ କି ମୋର ବି ଗୋଟେ ବିଲେଇ ଅଛି। ମାନେ ସେ ପୁରା ପୁରି ଗୁହ ପାଳିତ ତ ନୁହଁ ମାନେ ସିଏ ଏମିତି ରାସ୍ତାରେ ମାନେ ମାନେ ମୁଁ ପଡିଥିଲା ଛୋଟ ଅବସ୍ଥାରେ ଥିଲା ତାକୁ ମୁଁ ଉଠେଇକି ଆଣିଥିଲି ଆମ ଘର ପାଖରୁ ହିଁ। ସେବେଠୁ ସିଏ ଆସିକି ଆମ ସହିତ ରହିଛି। ନିହାତି ହେଇଯିବ ସେଇ ଧରି ନିଅନ୍ତୁ ତିନି ମାସ ଚାରି ମାସ ହବ। ଆସିକି ଆମ ପାଖରେ ରହିଛି। ସେ ବିଲେଇ ର ଭାରି ନଖରା। ମାନେ ଛି ତା ମନକୁ ଜିନିଷ ଟା ପାଇଲେ ହିଁ ସିଏ ଖାଇବ ନହେଲେ ନାଇଁ।
ଓହୋ! ମାନେ ସେ ବିଲେଇ ଟା କଣ ଆପଣ ଏମତି ତାକୁ ବଞ୍ଚେଇଥିଲେ, ନା ଏମିତି ଆସିକି ଆପଣ ପାଖରେ ରହିଯାଇଥିଲା? ଆ, କିଛି ଉଁ, ଥିବ।
ନାଇଁ ଦି ଜଣ ଦିଟା କହିପାରିବେ, ଯେହେତୁ ସେ ବିଲେଇ ଟା ବହୁତ ଛୋଟ ଅବସ୍ଥାରେ ଥିଲା। ଆଉ ଆମର ଏଇ ଏଠି ଆଖପାଖ ଏରିଆ ରେ ବହୁତ କୁକୁର ଏମିତି ଅଛନ୍ତି ଯୋଉମାନେ କି ମାନେ ବିଲେଇ ସାଙ୍ଗେ ସାଙ୍ଗେ ମାରି ଦିଅନ୍ତି ଏମିତି ମାନେ ବଦମାସ କୁକୁର ବି ଛନ୍ତି ଯେ ମାନେ ସେଇ ବିଲେଇକୁ ପାଇପାରୁ ନିହାତି ଦି ମାସ ତଳେ ଉଁ ଦି ମାସ ପୂର୍ବରୁ ଅ ଗୋଟେଏ ପୁରା ପୋଃଖତ ଧଳା ଛୁଆ ବିଲେଇକୁ ସେମାନେ ମୋ ଆଖି ଆଗରେ ଉଁ ତାକୁ ମାରି ଦେଇେଇଥିଲେ ତ ସେଇ ଡରରେ ଉ ମାନେ ମୋ ମନରେ ଗୋଟେ ଦୁଃଖଟେ ରହିଥିଲା ଯେ ମୁଁ ସେ ଛୁଆ ବିଲେଇକୁ ବଞ୍ଚେଇ ପାରିନଥିଲି। ତ ଯେହେତୁ ଦେଖିଲି ମୋତେ ଭଗବାନ ଆଉ ଗୋଟେ ସୁଯୋଗ ଦେଲେ ଯେ ଆଉ ଗୋଟେ ଛୁଆ ବିଲାକୁ ବଞ୍ଚିବା ପାଇଁ ତ ମୁଁ କଣ କଲି ନା ସେଇ ସାଙ୍ଗେ ସାଙ୍ଗେ ସେଇ ମୁହୂର୍ତ୍ତରେ ଛୁଆ ବିଲେଇ ସହିତ ଖେଳି ଖେଳି ତାକୁ ମୁଁ ଧୀରେ ଧୀରେ ନେଇ ଆସିଲି ଆମ ଘର ପାଖକୁ ତାପରେ ଆଣିକି ତାକୁ କ୍ଷୀର ଦେଲୁ ପିଇବାକୁ। ତ ସିଏ ଯେହେତୁ ଯେମିତି ଜାଣିଲା ଯେ ସିଏ ମୋ ପାଖରେ ଏଇଠି ରହିଲେ ଭଲ ଅବସ୍ଥାରେ ରହିବ ଖାଇବାକୁ ଖାଇବାକୁ ପାଇବ ତ ସେଇୟଆକୁ ସିଏ ଅନୁଭବ କରିକି ସିଏ ମୋ ପାଖରେ ହିଁ ରହିଲା ଆଉ। ସେବେଠୁ ସେ ଆମ ପାଖରେ ରହିଛି ଆଉ।
ଓ ହୋ।
ହଁ ମାନେ ସେ ଯୁଆଡେ ଗଲେ ସେ ସଦାବେଳେ ଫେରି ଆମ ପାଖକୁ ହିଁ ଆସିବ।
ଓହୋ ତାର ନାମ କଣ ଦେଇଛନ୍ତି ନା ସେମିତି କିଛି ଦେଇନାହାନ୍ତି?
ଁ ଯେହେତୁ ସେ ଏତେ ଦିନ ହେଲାଣି ଆସିକି ରହିଲେଣି ତ ଆମେ ତା ନାମକରଣ ବି କରିଦେଇଛୁ।
ଆଛା କଣ ଦେଇଛନ୍ତି?
କିଟୁ।
ହୁଁ ଆଉ ହଉ ବହୁତ ଭଲ ନାଁ ରଖିଛନ୍ତି।
ଧନ୍ୟବାଦ। ଆଉ ତା ତାର ତ ଏତେ ନଖରା ଯେ ମାନେ ସିଏ ସାମାନ୍ୟ ଗୋଟେ ବିସ୍କୁଟ ଖାଇବ ତାକୁ ମାନେ ସାମାନ୍ୟ ବିସ୍କୁ ସ୍କୁ ଦେଲେ ସେ ଖାଇବନି। ସି ଏମିତି ବିସ୍କୁଟ ଖାଇବ ଯୋଉଁ ଥିରେ ବାଦାମ କାଜୁ ପିସ୍ତା ଏମିତି ପଡିଥିବ।
ଉହୁ ଆଛା।
ବିସ୍କୁ ବିସ୍କୁଟା ଯେମିତି ସ୍ଵ ସ୍ଵାଦିଷ୍ଟ ହେଇଥିବ ମଣିଷ ମାନେ ଯେମିତି ସ୍ଵାଦ ବାରନ୍ତି ସିଏ ବି ସେମିତି ପୁରା ସ୍ଵାଦ ବାରୁଛି।
ଏ ଏ ଆଜିକାଲି ତ କୁକୁର ବିଲେଇ ବି ଏମିତି ସବୁ ସ୍ଵାଦ କରାରୁଛନ୍ତି ତାଙ୍କର ବି ଆମ ବ୍ଲାକି ବି ସେମିତି। ତାକୁ ମକ୍ସି ଅଧିକାଂଶ ସିଏ ଜମା ସାଧା ଖାଇବନି। ତା ଦେହରେ ଟିକେ ଚିକେନ ର ତରକାରୀ ହେଲା କି ମାଂସ ହେଲା। ଏମିତି ପଡିିଥିଲେ ସେ ସବୁ ତକ ଖାଇଦବ ନହେଲେ ଟିକେ ଦହି। ଆମର ଯେମିତି ସବୁ ଟିକେ ଚାଖଣ ଦରକାର ସେମିତି ସେମାନଙ୍କର ବି ଦରକାର ହଉଛି ଆଉ।
ଆଚଛା। ହଉ ମୋର ବିଲେ ଆସିଗଲାଣି ତାର ଖାଇବା ଟାଇମି ହେଇଗଲାଣି ତ ମୁଁ ଫୋନ ଟା ରଖୁଛି।
ହଁ ହଁ ଆଜ୍ଞା ଆଜ୍ଞା।
ହଁ।